ହାଲୋ।
ହାଲୋ।
ହଁ କଣ କରୁଚ?
ରୋଷେଇ ଚାଲିଚି।
ଆଚ୍ଛା, ଏବେ କଣ ରୋଷେଇ କରୁଚ?
ଏଇନା ଭାତ ହେଲା ଭାତ ଗାଳିଲି, ଆଉ ଡାଲି କରିବି, ମାଛ ଟି କିଏ ଏଇନା ଯାଇକି ଆଣିବି, ରୋଷେଇ କରିବି ଆଉ।
ଆଜି ମାଛର କଣ କରିବ?
ମାଛ ବେସର ଭାବୁଛି କରିଦେବି।
କେମ୍ତି କ ବନେଇବ ମାଛ ବେସର ଟା?
ମାଛ ବେସର ମାଛଟାକୁ ଆଗ ଭାଜି ଦିଆହବ। ତେଲରେ ଭାଜିଦେବି, ତାପରେ ମାନେ ତେଲରେ ଛାଣିକି ତାପରେ ଆଉଥରେ ତେଲ ବସେଇକି ପିଆଜ ସେଠିରେ ପ କେଇବି, ସୋରିଷ ଆଗ ଟିକେ ଫୁଟଣ କରିଦେବି ତାପରେ ଗୋଟେ ଶୁକିଲା ଲଙ୍କା ପଡିବ। ତାପରେ ଯୋଉ କନ୍ଟି ପିଆଜ ପଡିବ। ତାପରେ ପିଆଜ ଭାଜି ହେଇଗଲା ପରେ, ଟମାଟୋ ସେଠି ପକେଇବି। ତାପରେ ଟମାଟୋ ପୁରା ଭାଜି ହେଇଗଲା ପରେ, ବେସର ଟାକୁ ପକେଇଦେବି। ବେସର ବେଶୀ ଭାଜିଲେ କଣ କି ପିତା ଲାଗିବ, ଅଳ୍ପ ଟିକେ ଭ ଜା ହବ ଆଉ ବେସର ଟାକୁ ଆଉ, ତାପରେ ଅଳ୍ପ ଟିକେ ଭାଜି ହଁ ଅଳ୍ପ ଟିକେ ଭାଜି ଦେଇକି ସେଠିରେ ଖାଲି କେବଲ୍ ମାନେ ତାର ଆଇଁସିିଆ ହବନି ଗନ୍ଧ ବୋଲିକି ତେନ୍ ତୁଲୀ ଟିକେ ପକେଇଆ କଥା।
ହୁଁ!
ମାନେ ତେନ୍ତୁଲି ଗୋଟେ ଗୋଲା ଆଉ। ଗୋଟେ କୋଳା ପକେଇକି ତାପରେ ସେଇଠୁ ପାଣି ଦେଇ ଦେଇକି ପାଣି ଟା ଫୁଟିଗଲା ପରେ ମାଛଟାକୁ ସେଠି ପକେଇ ଦିଆହବ। ମାଛଟା ଫୁ ମାନେ ସେଇ ଫୁଟିଗଲା ପରେ ଓହ୍ଲା ହବ ଆଉ।
ହେଲ
ସେତିକି ହୁଁ ଆଉ ତମେ କଣ କରୁଥିଲ ସେ?
ହୁଁ ହୁଁ।
ଆଉ
ଆ ପିଲାମାନେ ସ୍କୁଲ ଗଲେଣି ପିଲାମାନେମାନେ ସ୍କୁଲ ଗଲେଣି?
ହଁ ପିଲା ଯାଇଛି ସ୍କୁଲ ନେଇକି ଛାଡ଼ିକି ଆସିଲି ଏ ସାଢେ ଆଠଟା ରେ ଛାଡିକି ଆସିଛି ପରା। ତା ବାବା ନାହାନ୍ତି ମୁଁ ନେଇକି ଛାଡିଲି। ସ୍କୁଟି ରେ ନେଇକି ଛାଡିଦେଲିି ଆଉ
ଆସିଲୁ ହଁ ନଉଛି ଧୀରେ ଧୀରେ ଚଲଉଛି। ଡର ଲାଗୁଛି ଟିକେ। ହୁଁ ଧୀରେ ଧୀରେ କରି ତା ବାବା ନାହାନ୍ତି ନା ଆଉ ଚାଲିକି ଗଲା ଲୋକ ସେଇ ସାଙ୍ଗେ ସାଙ୍ଗେ ତ ଦୁଇ ତିନି ମିନିଟ ଖଣ୍ଡେ ଲାଗୁଛି।
ହଁ
ଟିକେ ଧୀରା ଧିରା ଯାଉଛି। ଡର ଲାଗୁଛି ଫାଷ୍ଟ ହଁ ଫାଷ୍ଟ ଟାଇମ୍ ଟା ନା ଡର ଲାଗୁଛି ଟିକେ ଆଉ।
ଆଛା ଆଉ ତାହେଲେ କାଲି ରାତିରେ ଆଉ କଣ ରୋଷେଇ କରିଥିଲ? ଆଜି ମୁଁ ଖରା ବେଳେ ତ ଔପମା ନେଇକି ଆସିଛି। ଆଉ ଟିକେ ତରକାରୀ କେ ଖାଇଥିବ ହଁ ସବୁବେଳେ ନେଇକି
ଓହୋ ଖାଇ ଛୁଟି ଟା କେତେ ହେଲା ହଉଛି ଖାଇବା ଛୁଟି?
ଖାଇବାସୁ ସେମିତି ନାଇଁ ଯେତେଳେ କାମ ସରିଲା ଯାଇକି ଘଣ୍ଟ ଟା ପାଇଁ ଖାଇ ଦେଇକି ଆସିବା କଥା। ମୁଁ ଏଇଠି ମ ମୋ ଜାଗାରେ ବସି ବାହାର
ଅ ହଁ।
ସବୁ କଣ ସିଲା ସିଲି ସବୁ କାମ ସରିଲାଣି ?
ନାଇଁ ଆରମ୍ଭ କରିନି ଏଇଟା ତ ରୋଷେଇ ଚାଲିଛି ରୋଷେଇଟା ସରିଯାଉ ତାପରେ ଆରମ୍ଭ କରିବା ଆଉ।
ଆଉ ତମେ ଚିକେନ ବିରିୟାନୀ କରି ଆଣିଛି କି ନାଇଁ?
ଚିକେନ ବିରିୟାନୀ? ହ ଖାଲି ଖାଇ ଜାଣିଛେ କିଛି ଆସୁନି ମତେ। ହୋଟେଲ ରୁ କିଣି ଆଣିକି ଖାଉଛି। ଅବଶ୍ୟ ଗୋଟେ ଥର କରିଥିଲି ଯେ ଚିକେନ ବିରିୟାନୀ କରିନଥିଲି। ମାନେ ସାଧା ବିରିୟାନୀ କରିଥିଲି।
ଆଛା ଆଛା କେମିତି ଲ କେମିତି କରି ସରି
କେମିତି କରିଥିଲି ମାନେ କଣ କି ମାନେ ସବୁ ଭେଜିଟେବୁଲ୍ କାଟି ଦେଇେଇକି। ଗାଜର ତାପରେ ହେଲା ଝୁଣଙ୍ଗ ତାପରେ ହେଲା ବିନ୍ସ ଆଉ କଣ ତ ଗ୍ରୀନ୍ ମଟର ହେଲା। ଏତିକ ଆ ତାପରେ ସେଇଟାକୁ କଣ କଲି ଛାଣିଦେଲି ପ୍ରଥମେ ତେଲରେ ହେଲା। ଟିକେ ଛାଣି ଦେଇକି ତେଲରେ ଛାଣିକି କାଢିକି ସେଇଟାକୁ ଅଲଗା ରଖିଦେଲି। ଆଉ ମାନେ କଦେଇ ବସେଇ କଡ଼େଇ ତ ନୁହ ପ୍ରେସର କୁକରରେ କରିଥିଲି।
ଆ
ପ୍ରେସର କୁକରରେ ମାନେ ପ୍ରଥମେ ପାଣି ଯେଉ ପାଣି ଦେଇକି ଚାଉଳ ଯୋଉ ଇଏ ଚାଉଳ। ବିରିୟାନୀ ଚାଉଳ ହଁ ବିରିୟାନୀ ଚାଉଳ ଟାକୁ ପକେଇଦେଲି ଅଳ୍ପ ଫୁ ଫୁଟି ଗଲା ପରେ ସେ ସେ ଚାଉଳ ଟାକୁ ଛାଣିଦେଲି।
ହଁ।
ଛାଣିକି ଏକ୍ସଟ୍ରା ଗୋଟେ ଜାଲିରେ ରଖିଦେଲି ସେଟା ମାନେ ବେଶୀ ମାନେ ଭାତ ଭଳିଆ ଫୁ ଫୁଟିବନି ବେଶୀ ଫୁଟିଲା କଣ କି ଇଏ ହେଇଯାଏ ନା। ସେଟା ଗଳ୍ପ ଟିକେ ହଁ ନଷ୍ଟ ହେଇଯିବ ସେଟା ଗଳ୍ପ ଫୁଟେଇକି କାଢି ଦେଇକି ରଖିଦେଲି। ଆଉ ତାପରେ ସେଠୁ ମାନେ ମସଲା କଷିକି ତେଲ ଦେଇକି ମସଲା କଷିକି ମସଲା କ ସି ହେଇ ସାରିଲା ପରେ ସେ ଯୋଉ ଅ ପନିପରିବା ସବୁ ପକେଇଲି ସେଇଠି।
ହଁ।
ପକେଇ ଦେଇକି ସେଇ ଯୋଉ ଭାତଟା ଭାତ କହିଲି ସେ ବିରିୟାନୀ ଚାଉଳ ଟା। ତାରି ଉପରେ ପକେଇ ଦେଇଥିଲି ହେଲା ପକେଇକି ଟିକେ ଘୋଡେଇ ଦେଲି ଘଡି ସାରିଲା ପରେ ବନ୍ଦ କରିଦେଲି ସିମ୍ କରିଦେଇଥିଲି ନା ଇଏ ଟାକୁ। ଗ୍ୟାସ୍ ଟାକୁ ତାପରେ ସେଇ ଦଶ ମିନିଟ୍, ପାଞ୍ଚ, ଦଶ ମିନିଟ୍ ଖଣ୍ଡେ ସେମିତି ବସିଲା। ତାପରେ ଏଇଠୁ କାଢିକିରି ଖାଇଲୁ ଆଉ ଭଲ ଲାଗେ। ସେତିକି କେବଳ ଗୋଟେ ଥର କରିଥିଲି ଆଉ କେବେ କରିନି ହେଲେ।
ହୁଁ ଆଉ କରିକି ଦେଖିବ ନହେଲେ ଅଣ୍ଡା।
କେନ୍ ହଁ ଚିକେନ ବିରିୟାନୀ ଝିଅ ଟିକେ ଭଲ ପାଏନା ସେଇଟା।
ହଁ।
ଝିଅ ମାନେ ହଁ ବିରିୟାନୀ ଟାକୁ ଝିଅ ଟିକେ ଭଲ ପାଏବେଶି ଚିକେନ ବିରିୟାନୀ।
ହଁ।
ଚିକେନ ଖାଉନି ବୋଲି ମୁ ଖାଉନି ବୋଲି କରୁନି ଯେ ମତେ ମେନ୍ ହେଲା ମୁଁ କେବେ କରେ ମତେ କରି ଆସେନି ହେଲେ ଚି କେନ୍ ମାନେ ଚିକେନ୍ ଟାକୁ ଭାଜିକି କରାହୁଏ ନା ସେମିତି ପକା ହୁଏ ମୁଁ କିଛି ଜାଣିନି ସେଇ ବିଷୟରେ।
କାରି ଯେମିତି କଷିକି କଲୁ ଚିକେନ୍ ଟାକୁ ବି ସେମତି କଷିକି କରିବ।
ଓହୋ କଷିକି କରାହେବ ନା ମସଲା କଷିକି ମାନେ ଏଇ ଯୋଉ ଚିକେନ ଟା ତ ସିଝିବା ଦରକାର୍।
ହୁଁ ସିଝି ଯାଇଥିବ ମାନେ କଷା କଷା କଲା ପରେ ଭଲ୍ ସେ ପୁରା ଗ୍ରେଭି ହେଇ ଯାଇଥିବ। ଏ ଟେନ୍ ପରସେଣ୍ଟ୍ ବାକି ଥିବ ଟେନ୍ ପରସେଣ୍ଟ ମାତ୍ର ବାକି ଥିବ। ହଁ ଚିକେନ୍ ଟା ସିଝିବା ପାଇଁ ତାପରେ କଣ କରିବ ଯୋଉ ଭା ତରରେ ଭାତରେ ତମେ ଯୋଉ ବିରିୟାନୀ ରାଇସ୍ କରିବ ସେଇଥିରୁ କ ଲେମ୍ବୁ ଦିଟା ପିସ୍ କାଟିକି ରଖିଦେଇଥିବ। ହୁଁ ଧଳା ଜିରା ଟିକେ ସେଥିରେ ହଁ ସେଥିରେ ପୁଦିନାଟା ଟିକେ ପକେଇ ଦେଇଥିବ ସେଟା ସବୁ ପକେଇଲା ପରେ
ହଁ ହଁ ସବୁ ପୋଦିନା ତାପରେ ଯେଉଁ ଇଏ କଣ ତେଜପତ୍ର ଟିକେ ପଡ଼େ ପୋଦିନା ପତ୍ର ଟିକେ ପଡ଼େ। ତାପରେ ଯୋଉ ଆଉ ଗୋ ଗୋଟେ କଣ ସେଇଟା ତ ଯୋଉ ଆମର ଗୋଟା ମସଲା ଯୋଉ ଆସୁନି କି। ଗୋଟା ମସଲାରେ ଯୋଉ ଆମର କଣ ହେଇଟା କହିଲ ଅ, ଯୋଉ ବଡ ବଡ ଯୋଉ ଇଲାଚି
ଓ ହଁ, ହଁ।
ଗୁଜୁରାତି ଗୁଜୁରାତି ହଁ ଗୁଜୁରାତି ପଡୁଛି ହଁ ଗୁଜୁରାତି ତାପରେ ଅଁ, ସେଥିରେ ଗୋଟେ ସେ କଣ ସେଇଟା ମୋର ମ-ମନେ ପଡୁନି ସେଇଟା ଆଉ ମୁ ସବୁ ଦେଇଚି ତାଙ୍କ
ସେଇ ଯୋଉ ପାଣି ଟା ହଁ ସେଇ ଯୋଉ ବ ତାର ପାଣିଟା ରଖିଥିବ, ସେଇଟା ଟିକେ ନାକୁ ରଖିଥିବ ପେକେଟ କି ଜରି ର ଯେତେବେଳେ କଷାକଷି କରି ପକେଇବ ସେଇଥିରୁ ବି ଗୋଟେ କପ୍ ପକେଇଦବ। ତାହେଲେ ଯୋଉ ଭାତ ଯୋଉ ତୋମର ଆଉ ଟି ହଁ ବିରିୟାନୀ ପାଣିର ବାସ୍ନାଟା ଆସିବ ଭଲ, ତ ସେଇଟାକୁ ତୋମେ କଣ କରିବ ଯେ ତେବେଳେ ରୋଷେଇ କରିବ ଯେତେବେଳେ ମାନେ ଉଁ, ବିରିୟାନୀ ବସିବ ସେ ତେବେଳେ ସେଇଥିରୁ ଗୋଟେ ଦି କପ୍ ପକେଇ ଥିବ, ସେଇଟାକୁ ପକେଇଦେବେ ତା ଦେହରେ ଆଉ କଣ।
ହଁ, ହଁ। ଭଲ ବାସ୍ନା ହବ ସେଟା।
ହଁ ସେ ଭଲ ବାସ୍ନା ଦବ।
ହୁଁ, ହୁଁ ମାନେ ଏଇ ଯୋଉ ଚିକେନ୍ ଟା ସେଇଠି କେମିତି ସିଝା ହଉଛି କହିଲ?
ନେ-କଷିବ ନା ଯେତେଳେ
ହଁ।
କଷିକି କରିବ ଆଉ।
ଅଁ, ହଁ। କଷିଲା ବେଲକୁ ସେ ଯୋଉ ଚିକେନ୍ ଟା ମାନେ ମସଲାରେ ଯେତେଲଃ କଷାହବ ସିଜିଗଲା ପରେ ଯାଇକି ବିରିୟାନୀ ଚାଉଳଟା ଦିଆହବ ନା?
ହଁ, ହଁ, ହଁ।
ହୁଁ, ହୁଁ ତାପରେ ଘୋଡେଇ ଦେଇକି କେତେ ମିନିଟ୍ ଯାଏ ସେଇଟା ବସା ହଉଛି?
ଏଇ ଦଶ ମିନିଟ୍
ଦଶ ମିନିଟ୍।
ହଁ।
ତ ଆ, ମାନେ ସିମ୍ କରିକି ଜାଲଟା ଟିକେ ସିମ୍ କରିବାକୁ ପଡିବ ବୋଧେ ଆଉ?
ପୁରା ସିମ୍ କରିକି ଘୋଡେଇକି ବସେଇବ, ବସେଇଲା ବେଳକୁ ଯୋଉ ମାନେ ବାହାରକୁ ଯେମ ତ ଟିକେ ବି ତାର ଧୂଆଁଟା ନ ବାହାରେ, ବାମ୍ଫଟା ଯେମିତି ନ ବାହାରିବ ହଁ। ତାହେଲେ ତା ଭିତରେ ହିଁ ସବୁ ଫ୍ଲେବର୍ ଗୁଡା ରହିଯିବ।
ହୁଁ, ତାର ବାମ୍ଫଟା ବାହାରିଲେ ତାର ବା-ଫେବର ରହିବନି ପ
ଯେହେତୁ ସିମ୍ କରିକି ରଖିଥିବ, ଯେହେତୁ ସି ସିମ୍ କରିକି ରଖିଥିବ, ସେଗୁଡା ସବୁ ମାନେ ଇଏ ହେଇଯିବ ଆଉ।
ଘୋଡଣାଟା ଠିକ୍ ସେ ଲାଗିବା ଦରକାର।
ହଁ, ହଁ।
ଯୋଉ ଘୋଡଣିଟା ଲାଗୁଛି ସେଟା ଠିକ୍ ସେ ଲାଗିବା ଦରକାର। ଆଉ ସକାଳେ କଣ ଖାଇଥିଲ ସେ?
ମୋ ପଣସ। ଆଉ ବିସ୍କୁଟ୍ ଖାଇକି ଆସିଥିଲି, ଆଉ ତ ମା ନେଇକି ଆସିଛି ଖାଇବେ ଆଉ ଟିକେ ପରେ ଆଉ।
ଅଁ, ହଁ। ରାତିରେ ଯାଇକି ଭାତ।
ହଁ ରାତିରେ ଭାତ।
ନା ରାତିରେ ରୁଟି ଖାଉଛ?
ହୁଁ ହୁଁ। ମୁଁବି କିଛି ଖାଇନିବା ଝିଅକୁ ଛାଡ଼ିକି ଆସିଲି ଆଉ ଖାଇବି ଖାଇବି ବୋଲି କେତେବେଳେ ଖାଇ ହଉ ପାରୁନି ରୋଷେଇ ଗ ଯାଉଚି ଆଗ କରିଦେବି। ପରେ ରୋଷେଇ କଲେ ବିରକ୍ତିଆ ଲାଗୁଛି ମାନେ ଖରା ବେଶୀ ହଉଛି ଯେ। ଗରମ ଲାଗୁଚି ଘରଟା ଲାଇଟ୍ ପଲେଇ ଥିଲା ଏଇନା ସାଙ୍ଗେ ସାଙ୍ଗେ ମାନେ ଜଷ୍ଟ ଆସିଛି ଲାଇଟ୍ ସକାଲୁ ଯାଇଥିଲା ଯେ।
ହୁଁ ଲାଇନ୍ କାଟି ହେଇଚି ଆଉ।
ହୁଁ ପାଣି ଟିକେ କେବଳ ମୁପିଇଛି ଭୋକ ଲାଗିଲାଣି ଏନା ଟିକେ କଣ ଦେ ଖିୟୱା ବନେଇକି ଖାଇବି ବୋଲି ଭାବୁଚି ନହଲେ ନିଆଡ଼େ ମାଛ କିଣି ଯିବି କଣ ଟିକେ କିଣି ଆଣିକି ଖାଇଦେବି।
ହଁ ଉଁ ହଁ ସେ ଆସିବେନିତ ତମେ ତମର ମାଝିଅ ଯାହା ପଟେ କରି ଖାଇଦବ ଆଉ।
ହଁ ସେଇଆ ନାଇଁ ମୋ ଶାଶୁ ଶଶୁର ଖାଉ ନଉଛନ୍ତି ଖାଉଛନ୍ତି ନାଇଁଠି କେତେବେଳେ ସେଠିବି ନେଇକି ଖାଉଛନ୍ତି ନହେଲେ ଖାଇଦଉଛନ୍ତି ଏଠି ଆ ତାଙ୍କ ପାଇଁବି ଟିକେ ରୋଷେଇ ମାଛ ଫାଛ ଆଣିଲେ ଟିକେ ତାଙ୍କ ପାଇଁବି କରିକି ଦଉଛି।
ହଁ ହଁ ତାହେଲେ ବେସରଟା ଆଜି ହବ ଆଉ।
ବେସର ଭାବୁଛି କରିବି ଦେଖିବା ଯାହାବି ଗୋଟେ କରିବି ନହେଲେ ନାଇଁ ଚିଙ୍ଗୁଡ଼ିବି ଭାଜିକି ଖାଇଲା ହଁ।
ହଁ ହଉ ତାହେଲେ ଯାଅ ତାହେଲେ ମାଛ ମାଛ ଆଣିକି ଖାଇବ ଆଉ ହେଲା।
ହୁଁ ହଉ ଆଉ।